ହ୍ୟାଲୋ
ହଁ କଣ କରୁଛ?
ଶୋଇକି ମୋବାଇଲ ଦେଖୁଛି।
କେତେ ଶୋଇବ ଉଠିପଡୁନ।
ଉ ନା ଶୋଇବି ଆମେ ସବୁବେଳେ।
ଶୋଇକି ମାନ୍ଦା ମାନ୍ଦା ଲାଗୁନି?
ନା କିଛି ଲାଗୁନି ବଢିଆ ଲାଗୁଛି ଶୋଇବାକୁ। ଶୋଇବା ବିନା
ସଇ ଗଧ ହେଇଯାଆନ୍ତା।
ନାଁ କି
ଗରମ୍ ହେଇ ଯାଉନିନା। କୁଆଡେ ଗଲ କହିଲ।
ହଁ ତମ ପାଖକୁ। ତୋ ଜେଜେମା ଆଉ କଣ ଆଈମା ଗପ କହିବି।
କହୁନାହୁଁ ଗୋଟେ।
ନାଁ ମୁଁ କଣ ତୋ ଜେଜେମା ହ୍ନେ।
ଆଛା ଅଶୋକ ଝର ଯାଇଚ।
ହଁ।
ଷ୍ଟେ କଣ କଂସ
ପବିତ୍ର ଜାଗା। ସେଠିକାର ପାଣି ଆଉ ପଥର ଅଛି। ମନ୍ଦିର ଅ
ଆଉ କିଛି ନାହିଁ।
ଝରଣା ଦୋକାନ। ଲୋକ ମେଞ୍ଚା ମେଞ୍ଚା ଥାଆନ୍ତି। ନାଚ ଗୀତ କରନ୍ତି ଭୋଜି ଭାତ କରନ୍ତି। ଆଉ। ଏଇଆ ତ ସବୁ ପହଡ଼ ଆଉ ଝରଣା। ପାଣି ଝରଣା ପାଣି ଗୁରା ବହୁତ ପୁରା। ସୁ ଆଉ ସଫା। ଥଣ୍ଡା।
ତମେ ସେ ପାଣିରେ ଗାଧେଇଚ। ସେ ପାଣିରେ ଗାଧେଇଚ। ସେଇଠି ଜଟାଧାରୀ ୱାଟର ଫଲ ଅଛି ଜାଣିଚ। ଜଟାଧାରୀ ଜାଳ ପ୍ରପାତ।
ନା ଜଟାଧାରୀ ନା ମୁଁ ଯାଇନି।
ମୁଁ ବି ଯାଇନି କିନ୍ତୁ ଦେଖିଛି।
ଆମେ ମାନେ। ଆମେ ଖାରିଚି। ଆଶୋକ୍ ଝର ଯାଇଛୁ ସେଠି ଆମେ ଭୋଜି ଭାତ କରିଛୁ। ଚିକେନ୍ ମଟନ ଚି ଚିକେନ ପକଡା। ଭାତ ମଟନ। କାକୁଡି ସାଲାଟ ଆଉ। ଆଉ କଣ ହେଇଥିଲା ଏଇ ଚିକେ ଚୀକେନ୍ ପକୋଡ଼ା ମଟନ୍ ଏଇଗୁଡ଼ା ସବୁ ଭୋଜି କରିକି। ଖାଇପି କି ହେଠୁ ଆସିଥିଲୁ ଆମ ପରିବାର ସହିତ।
ମୋ ପାଈଁ ଟିକେ ଚିକେନ୍ ଉଁ ଆଣି ପାଇଲନି ଟିପିନ ରେ ପୁରେଇକି।
କଣ୍ଟା କଣ୍ଟା ବଢିଛି କୋଉଠି ପଡ଼ିଥିବ କି କଣ। ପାଞ୍ଚ ବର୍ଷ ତଳର କଥା। ଥିବ ଯଦି କୋଉଠି ନେଇଜା ଆସିକି। ଖୋଜିକିନା।
ଚାଲୁନା ମୁଁ ତମକୁ ବାଡେ ଟ୍ରିଟ ଦେବି କଣ ଭୋଜି ଗୋଟେ କରୁନ। ଭୋଜି ସମାହାରୋ।
କୋଉଠି।
ଏଇଠି।
କୋଉଠି।
ଏଇଠି।
ଏଇଠି ମାନେ।
ପିଜୁଳି ଗଛର ତଳେ ମାଟିର ଉପରେ। ଜାଣିପାରୁଥିବ ଠିକ କେବେ?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
ତମେମାନେ କହୁନ ତମେମାନେ କୁହ। କି ଭୋଜି କରିବା?
ଆମେ ଯାହା କହିବୁ। ଆଉ ବିରିୟାନୀ ଗୋଟେ ତିଆରି କରିବା ଆଉ। ଚିକେନ ବିରିୟାନୀ।
ଟଙ୍କା ପାଁଶହରେ ହବ।
ଆଁ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
ଆଗଛକ।
ବଜେ
ଏ ଛକରେ ହେଇପାରିବନି। ଇଏ ଛକରେ ହେଇପାରିବନି। ଆଗ ଛକ ଦେଖ। ଖାଲି ଚିକେନ ପଳେଇବ ତିନିଶହ ଟଙ୍କା। ଚାଉଳ ଯିବ।
ନହେଲେ ଆଉ କଣ ହେଇପାରିବ ଚିକେନ ବିରିୟାନୀ ବା କିଣିକି ନେଇ ଆସିଲେ କମ ପଇସାରେ ଦବ। ତିନିଟା ଚାରିଟା ବିରିୟାନୀ ଖାଇପାରିବାନି।
ବିରିୟାନୀ ଖାଲି କିଣି କିଣି ଖାଇଦିଅ।
କଣ ତମ ଖାଇ
ନା ଚିକେନ ପକ ଚିକେନ ପକୋଡା ଟିକେ ନ ହେଲେ ତିଆରି କରି
ଚିକେନ ଚିଲ୍ଲି ଚିକେନ କରିକି ଖାଇଲେ ବଢିଆ ହୁଅନ୍ତାନି। । ହ୍ୟାଲୋ।
ହଁ।
ଚିଲ୍ଲି ଚିକେନ।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
ଆ ଚିକେନ କରିବା।
ଚିଲ୍ଲି ଚିକେନ ତମ ତମ ଘରେ କିଏ ତିଆରି କରି କେବେ ଖାଇଚି ନା।
ଚିଲ୍ଲି ଚିକେନରେ କଣ ଖାଆନ୍ତି?
ଜିନିଷ ସବୁ ଚିଲ୍ଲି ଚିକେନ ଅଣ୍ଡା ଖାନ୍ତି।
ଅଣ୍ଡା କେମିତି ଖାନ୍ତି?
ହାତରେ ଧରି ପାଟିରେ ପୁରେଇ ଦିଅନ୍ତି। ଆମ ଗାଁ ରେ ହଁ।
କେମିତି ହେଲା ପୋଖରୀ?
ଓ ଗାତ ଖୋଳି ଦେବେ ପୋଖରୀ ହେଇଗଲା।
କାଇଁ ମୁଁ ତ ଗାତ ଖୋଳୁଛି ଉଁ ପୋଖରୀ ହଉନି।
ଖୋଳିଲେ ସିନା ଡେଲି ଡେଲି ସବୁଦିନ କଲେ ସିନା ହବ।
ମୋର ସବୁଦିନ ଗୋଟେ ଗୋଟେ ଗାତ ଖୋଲିଛି କାଇଁ ପୋଖରୀ ହଉନି ତ।
ହବ ହବ। ଗୋଟିଏ ଯାଗ ଜାଗାରେ ଗୋଟିଏ ଜାଗାରେ ସବୁଦିନ ଖୋଳିବୁ ଆସି
। ସବୁଦିନ ଗୋଟ ଜାଗାରେ କଲେ ପୋଖରୀ ହବ। ପୋଖରୀ ହେଲେ କଣ ହବ?
ପାଣି ରହିବ ମାଛ ଛାଡିବ ମାଛ ହବ। ମାଛ ଚାଷ ହବ।
ଏଇ ବର୍ଷ ଭାଲୁକୁଣୀ ଓଷାରେ ଆମେ କଣ କରିବା କହିଲ ନୂଆ? ନୂଆ କଣ କରିବା ମାନେ ଆଡ୍? କହୁନ।
ନୂଆ ହଉଛି ଏ ତତେ ଗୋଟେ ପାଗଳା ଡ୍ରେସ୍ କରିକି ନାଚିବ ସବୁ ଡିଜେ ଆଗରେ।
ହା ଆଉ କଣ କରିପାରିବେ?
ଏଇ ଗୋଟେ ଜିନିଷ ହେଇପାରିବ। ଆଉ କିଛି ହେଇପାରିବ
ଆଉ ଆଉ ଭୋଜି କରିବା?
ଏ ହଁ।
କଣ କଣ ହୁଏ ଭୋଜିରେ?
ହଁ।
କଣ କଣ କରିବା ଭୋଜି
ବାତ, ଭାତ ଡାଲି ଖଟା, ମିକ୍ସଚର୍, ପାସ୍
ଆଉ
ଆଉ କିଛି ନା। ଏଥି ଖାଇ ମନ ଖୁସି କରିଦିଅ।
ଖଟା ଟା କେମିତି ହୁଏ?
କି ଖଟା?
ଆମ୍ବ ଖଟା।
କି ଖଟା ଆମ୍ବୁଲ ଖଟା ନା ଆମ୍ବ ଖ
ଆମ୍ବ, ଆମ୍ବ।
ଆମ୍ବ ଖ
ଏବେ ଗୋଟେ ଆମ୍ବ ଜେଲି କଣ ବାହାରିଚି? ସେଟା କେମିତି ହଉଛି ଆମ୍ବ ଜେଲି?
ଆମ୍ବକୁ ଫାଷ୍ଟ ଆଣି। ପ୍ରଥମେ ଆମ୍ବକୁ ଆଣିବ ଆଣିକି ତାକୁ ଘଷି ଘଷି ସବୁ ଚୁନା ଚୁନା କରିବ। ହୁଁ, ଉଁ, ଗ୍ରେଡ୍ ରେ ଘଷିକି ତାପରେ ତାକୁ ଚିନି ଶିରା କରିକି ଚିନି ଶିରରେ ପକେଇ ଦେବ। ଆଉ ପକେଇଦେଇକି କଣ ଗରମ ଫରମ କରିଦଉଥିବେ ବୋଧେ ଆଉ ମୁଁ ଜାଣିନି।
ଆଉ ମିଶ୍ଚର୍ ରେ?
ମିଶ୍ଚର ପରିବା ସବୁ କାଟି ପକା। ଚୁନ ଚୁନ କରିକି ମାନେ ଚୁନ ଚୁନ ନୁହେଁ। ପୋଟଳ ପୋଟଳ, ଆଳୁ, ବୋଇତାଳୁ, ବାଇଗଣ ସୁଜୁନା ଛୁଇଁ, ବିମ ଛୁଇଁ, ଗାଜର, ମାଟି ଆଳୁ ଆ, ସଜନା ଛୁଇଁ ଆ, ଏତିକି। ଆଉ କଣ ପରିବା ଯଦି ଥିବ ନା।
ଖିରି, ଖିରି
ତାକୁ ଛାଣିକି ହଁ ବା। କଥା ଗୁଡା ସବୁ ଶୁଣିକି ନିଦ ଲାଗୁଚି।
ନାଚିକି ମନ ଖୋସି କରି କଥା କ ନା ନାଚିଲ
ହ କଣ ଉପରେ ଦେଖଉଛି ନଅ ସେକେଣ୍ଡ ନଅ ମିନିଟ୍। କିନ୍ତୁ କଲରେ ଦେଖୁଛି ଜିରୋ ଜିରୋ।
ହୁଁ ନ କହିଲ କଣ ଜିରୋ ଜିରୋ? କଲ୍ ଇନ୍ ପ୍ରୋଗ୍ରେସ୍ ସେଇଠି ଦେଖାଉଛି ନା କଣ? ହଁ।
କ ପ୍ରୋଗ୍ରେସରେ ଦେଖଉଛି ନଅ ମିନିଟ ପଚିଶ ସେକେଣ୍ଡ। କିନ୍ତୁ ଯୋଉ କଲ ନା ତଳୁକୁ ଯୋଉ ଦେଖାଏନି କୋହୁଚି ଜିରୋ ଜିରୋ।
କେଜାଣି କଣ ହଉଛି?
କଣ କଣ ହେଲା? ମ ଯାହା ହଉଛି ହୋଉ
ଆଉ କ୍ଷୀରିଟା କେମତି ହୁଏ?
ଚାଉଳ କୁ ଗରମ ହୋଇ କିଏ ଗୋଟେ ଫୋନ କଲା କଣ କରିବା? ଟିକେ ଲାଇନ୍ ଗୋଟେ
କ୍ଷୀରି କ୍ଷୀରି। ଏମିତିକା କ୍ଷୀରି ଖାଇବ ଯିଏ। ତା ପାଟିରୁ ଛାଡିବ ନାହିଁ। ଏମିତି କା କ୍ଷୀରି। ଖାଇ ଭୋଜି ଏ ତା ପାଟିରୁ ଛାଡିବ ନାହିଁ। କ୍ଷୀରି କ୍ଷୀରି। ଏମିତି କା କ୍ଷୀରି ଖାଇବ ଯିଏ ତା ପାଟିରୁ ଛାଡିବ ନାହିଁ। କ୍ଷୀରି କ୍ଷୀରି। ଏମିତି କା କ୍ଷୀରି ଖାଇବ ଯିଏ ତା ପାଟିରୁ ଛାଡିବ ନାହିଁ। କ୍ଷୀରି କ୍ଷୀରି।
କ୍ଷୀରି କ୍ଷୀରି କଣ କହୁଛୁ କ୍ଷୀରି କ୍ଷୀରି ହଉ
କେମ କ୍ଷୀରିଟା କେମିତି ହୁଏ କ୍ଷୀରି ଟା କେମିତି ହୁଏ କହିଲ?
କ୍ଷିରୀ ଟା କେମିତି ହୁଏ ମୁଁ ଜାଣିନି ତୁ କହ।
ମତେ ଆଜି ଗପିବାକୁ ଇଚ୍ଛା ହଉନି ତ ସେଥିପାଇଁ
ହ ମୁଁ ବି ବହୁତ ଗପିଲିଣି ମୋ ନାକରୁ ଖାଲି ମତେ ଥଣ୍ଡାରେ ମୋ ନାକ କରୁ ବୋହୁଛି।
ତମେ ଯେ କଣ ରୋଷେଇ କରିଛ? ଭଲ ଖାଇଚ ଆଜି।
ଡାଲି। ପଖାଳ ଭାତ ଅଛି।
ପୋଟଳ ତରକାରୀ।
ପୋଟଳ ତରକାରୀ।
ଆଉ କିଛି
ଆଉ କିଛି ନାହିଁ ଭଜା।
ଏ ବି ଜାଣିଛ ନା ଭଗିରେ ସବୁ ନିମୁଡା ନିମୁଡା ଗୀତ ଆଜି ନିମୁଡ଼ା ମଡ଼ା ନ ମଡ଼ା ଏଇ ଲାଇ ଦମ ଲାଇ ଦମ ଲାଇ ଦମ ଲାଇ ଦମ ଲାଇ ଦ ଆ ଆଉଦ ଏ କାଚା କାଚା ହଁ ବଡ଼ା ବଡ଼ା ନିମୁଡ଼ା।